ହାଲୋ ହଁ କଣ କରୁଛନ୍ତି?
ଏଇ ଏପଟ ସେପଟ ହଉଛି ଆଉ ଆପଣ କଣ କରୁଚନ୍ତି?
ମୁଁ ଏଇଠି ବସି
ରୋଷେଇ ହେଲାଣି।
ନାଇଁ ରୋଷେଇ କରିନି। ବସେଇଛି ରୋଷେଇ ଆଉ ସରିନି।
ଆଜି କଣ କରିବା ଆଜି ତ ବୁଧବାର?
ହଁ ଆଜି ହବ ଚିଙ୍ଗୁଡି ଘାଣ୍ଟ ହବ। ଭାତ ହବ। ଆଉ ଭଜା ହବ ଆଳୁ ପୋଟଳ ଭଜା ଆଉ।
ଆଚ୍ଛା। ତ ମାଆ ପୁଅ ଦୁଇ ଜଣଙ୍କ ପାଇଁ ନା ନା ସ୍ୱାମୀ ବି ଆସିବେ ଖାଇବା ପାଇଁ ଦ୍ଵୀପହରେ
ନାଇଁ ନାଇଁ ସ୍ଵାମୀ ଆଉଚନ୍ତି ନା। ତିନି ହଁ ଖାଇବା ପାଇଁ ଆସୁଛନ୍ତି।
ଓ ହୋ ଆଚ୍ଛା ଆଚ୍ଛା।
ଖାଇକି ଗଲେ ଉପମା ଜଷ୍ଟ ଆଉ ଆସେ ଦ୍ୱିପହରେ ଆସୁଛନ୍ତି ଆଉ ଦିଟା ତିନିଟା ବେଳକୁ ଆଉ।
ହ ଚାକିରରି କରିୁଛନ୍ତି ନା ବି
ନାଇଁ ନାଇଁ ମୋବାଇଲ ଦୋକାନ।
ଓ ହୋ ତାହେଲେ ଆସିକି ଖାଉଥିବେ ଆଉ।
ହୁଁ।
ହଁ ହୁଁ। ଆଉ ଚୁ-ଚିଙ୍ଗୁଡ଼ି ଘାଟ କେମିତି କରନ୍ତି ଆପଣ?
ଚିଙ୍ଗୁଡ଼ି ଘାଟ ଫାଷ୍ଟ ଚିଙ୍ଗୁଡି ଟାକୁ ବଛା ହୋଇଯିବ। ତାପରେ ତାକୁ ଭଲରେ ଧୋଇକି ଆମେ ଭାଜି ଦେଇକି ରଖିଦବା।
ହୁଁ ହୁଁ ହୁଁ।
ତାପରେ ଆଳୁ ବାଇଗଣ ଆଉ କଖାରୁ ସାରୁ ଯାହା ବି ପରିବା ଥିବ ଗ୍ରୀନ୍ ପରିବା ଘରେ। ସବୁ ଯାକ କାଟିକି ରଖିଦବା ତାପରେ ପି ଅଦା, ପିଆଜ, ରସୁଣ ତାକୁ କାଟିକି ମସଲା କଷେଇବା। ମସଲା କଷେଇ ସାରିଲା ପରେ ପରିବାଟାକୁ ପକେଇକି ଚିଙ୍ଗୁଡ଼ିଟାକୁ ପକେଇକି କଷେଇବା। ଯଦି ବୁଟ ଡାଲି ପକେଇ ପାରିବେ କି ସୋୟାବିନ୍ ପକେଇ ପାରିବେ ଯାହା ବି ପକେଇ ପାରିବେ ଆପଣକ ଇଚ୍ଛା।
ହୁଁ ହୁଁ ହୁଁ।
ଯାହା ଆପଣଙ୍କୁ ଭଲ ଲାଗେ ସେଉଡ଼ା ପକେଇକି ତାର କଷ୍
କଷେଇବେ କଷେଇ ସା ହେଲା ପରେ ଟିକେ କଷିଗଲା ପରେ ଗରମ ପାଣି ଟିକେ ଦେବେ ଆଉ। ହଁ ହଁ।
ଆ ପରେ ତାକୁ ଦଶ ମିଣ୍ଟି କୁଁ ଫୁଟିିବାକୁ ଛାଡ଼ିଦେବେ। ତାପରେ ତରକାରୀ ରେଡ଼ି ଆଉ।
ହଁ ହଁ। ଚିଙ୍ଗୁଡ଼ି ଘାଣ୍ଟ ପୁଅ ଖାଇଦବ। ହଁ ପୁଅ ଚିଙ୍ଗୁଡ଼ିଟା ଖାଇବନି ବାଛିଦବ ତରକାରୀ ଖାଇବୁ ଆଉ। ହଁ ହଁ ହଁ।
ତାକୁ ଚିଙ୍ଗୁଡ଼ି ଭଲ ନୁହଁ ନା ସେ ଚିଙ୍ଗୁଡ଼ି ଟୋଟାଲି ଖାଇବନି। ତା ପାଇଁ ଏକ୍ସଟ୍ରା ଅଣ୍ଡା ଆମଲେଟ୍ ହବ ଅଣ୍ଡା ଭୁଜିଆ ହବ।
ହଁ ହଁ।
ଯାହା ଅଣ୍ଡାକୁ ଉପରେ କରାହବ ତା ପାଇଁ ଆଉ।
ଆଚ୍ଛା ଆଉ ଏବେ ସଖାଳେ କଣ ଖାଇଲେ?
ସକାଳୁ ଉପମା ଖାଇଥିଲୁ ପୁଅ ଛତୁଆ ଖାଇକି ଆଇଚି ସ୍କୁଲ୍। ନାଁ ଆସିବ ଆଉ ତାରଙ୍କର ଛୁଟି ହୋଉଚି ସାଢ଼େ ଦଶଟାରେ ଛୁଟି ହୋଉଚି ତ ଏବେ ଆସ୍ ସିବ ଆସୁଥୁବ।
ଉଁ କଣ ଅଟୋରେ ଯାଉଛି?
ନାଇଁ ନାଇଁ ଆମ ପାଖରେ ସ୍କୁଲ୍ ସରସ୍ୱତୀଟା। ମୁଁ ଯୋଉଠି ରହୁଚି ପାଖାପାଖି ସ୍କୁଲ୍ ତ ଚାଲିକି ସେ ଆସୁଚି ଭାରି। ତା ବାବା ନେଇକି ସକାଳ ଛାଡ଼ି ଦୋଉଛନ୍ତି ସିଏ ଆସିଲା ଅଳୁକୁ ଚାଲିକି ପଳେଇ ଆସୁଚି ଏକୁଟିଆ।
ଅଁ ହ ହୋ। ହଁ। ଆଉ ଖାଲି ଟାଇମ୍ ରେ କଣ କରନ୍ତି ଆପଣ?
ଖାଲି ଟାଇମ୍ ରେ କଣ କରିବ ଏଇ ଯୋଉ ବହି ପଢ଼େ କି କୌଣସି ଜିନିଷ ଗପ ଫପ ଲେଖେ। କେ ସିଲେଇ ମୁଁ କରୁଚି ସିଲେଇ କରେ।
ଗପ ବି ଲେଖିବାକୁ ଭଲ ଲାଗେ ନାଁ?
ହଁ ଭଲ ଲାଗେ ଗପ।
ଅଁ ସିଲେଇ ସବୁ କରିପାରୁଛନ୍ତି ମାନେ ଲେଡ଼ିଜ୍ ମାନଙ୍କର ସବୁ କରିଦିଅ। ସିଲେଇ ବୋଧେ ବ୍ଲାଉଜ୍ ଡ୍ରେସ୍ ସବୁ।
ହଁ ଶିକିଗଲା ପରେ ସବୁ ସହଜ ଲାଗିବ। ଶିକିଲା ପର୍ଯ୍ୟନ୍ତ ଟିକେ କଷ୍ଟ ଲାଗିବ।
ହଁ। ମାନେ ନିଜର କରୁଛନ୍ତି ନାଁ ବାହାର ଲୋକଙ୍କର ବି କରୁ
ନିଜର କରୁଛି ବାହାରୁ ସେମତି ଗୋଟେ ଗୋଟେ ଆସୁଚି ଆଉ ମୁଁ ଓଟେ ମାନେ ଏ ଭିତରେ ଅ ଛି ତ ଗହଳି ଜାଗାରେ ନାଇଁ ଏକୁଟିଆରେ ଅଛି।
ହଁ ହଁ ହଁ।
ସେଥିପାଇଁ ସେ ସେତେ ଦେ କିଛି ଦଉନାହାନ୍ତି କୋଟେ ଗୋଟେ ଦଉଛନ୍ତି ଆଉ।
ହୁଁ ହୁଁ। ଆଉ ସିଲେଇ କଣ ମ ଆଗୁରୁ ଶିଖିଥିଲେ ନା ଏ ଏପଟେ ଭୁବନେଶ୍ୱର ଆସିି
ନାଁ ନାଁ ମୁଁ ଭୁବନେଶୋର ଆସିଲା ପରେ ହିଁ ଶିକିଲି ଆଗୁରୁ କିଛି ଶିକିନଥିଲି।
ନାଁ ହାଁ ହାଁ। ଏଇଠି ଶିଖିଲେ ତା ହେଲେ ନା
ହଁ ଆପଣ କଣ କରନ୍ତି?
ମୁଁ ତ ଗୃହିଣୀ ବାକି ମୋର ଛୁଆମାନଙ୍କର ତ କାମ ତାପରେ ମୋ ହଜବେଣ୍ଡଙ୍କର ଦୋକାନ ଅଛି ଆମର ଯୋଉ ଅଟୋ ଇଲେକ୍ଟ୍ରିକାଲ ୱା ପାର୍ଟସ୍ ଦୋକାନ ଅଛି ଆ ତ ମୁଁ ସେଇଟା ବି ଦେଖେ ବୁଝେ ଆଉ
ଓହୋ।
ହୁଁ। ଆ କଣ ପି ଭଲ ଲାଗେ କଣ ଏମିତି ତ ବୁଲାବୁଲି କରିବାକୁ ଭଲ ଲାଗେ କିନ୍ତୁ ହ ସେମିତି ଆଉ ଏବେ ଟା ମଉକା ମିଳୁନି ଆଉ। ଉଁ ବୁଲାବୁଲି କର ଯିବା ଆଉ କାହିଁକି ନା ଏପଟେ ଦୋକାନ ଦେଖିବାକୁ ପଡୁଛି। ଆଉ ପିଲାମାନେ ବି ବଡ଼ ହେଲେଣି ତାଙ୍କର ପାଠ ପଢ଼ା। ବାକି ବର୍ଷରେ ଥରେ ଦୁଇଥର ଗାଁକୁ ଆସେ ଆଉ। ମାତା ଘର ହଉ ଶାଶୁ ଘର ହଉ।
ହଁ ଶାଶୁଆରେ କି କି ଅଛନ୍ତି କଣ।
ଶାଶୁ ଘରେ ଅଛନ୍ତି ଶାଶୁ ଅଛନ୍ତି। ଶଶୁର ନାହାନ୍ତି ଶାଶୁ ଅଛନ୍ତି ଦିଅର ଯା ଅଛନ୍ତି। ତାଙ୍କ ଛୁଆମାନେ ଅଛନ୍ତି।
ଆପଣ ବଡ
ହଁ ମୁଁ ବଡ। ଗୋଟେ ଦିଅର ଯାହା ତାଙ୍କ ଛୁଆ ଶାଶୁ ରହୁଛନ୍ତି ଗାଁରେ ଆଉ ଆଉ ଗୋଟେ ସାନ ଦଅର ଯାହା ତାଙ୍କର ଦିଇଟା ଛୁଆ ରହୁଛନ୍ତି ସେଇ ଭୁବନେଶ୍ୱରରେ ରହୁଛନ୍ତି। ଏମିତି ହଁ ତାଙ୍କର ବି ସେଠି ସେ ଅ ଦୋକାନ ଅଛି ତ ସେଠି କରୁଛନ୍ତି ଆଉ।
ବାପାଙ୍କର।
ବାପ ଘରେ ଆମର ଛୋଟ ଫ୍ୟାମିଲି। ଛୋଟ ପରିବାର ଆମର ଗୋଟେ ଭାଇ ଭାଉଜ ତାଙ୍କ ଛୁଆ ପୁଅ ଗୋଟେ ଆଉ ମୋ ମା ଆଉ ବାବା ତ ନାହାନ୍ତି ଆଉ ଗୋଟେ ସାନ ଭଉଣୀ ସେ ବାହା ହେଇଯାଇଛି। ହଁ ହଁ ହ ଆ ଟାଉନ ସହରେ ବୁଲାବୁଲି କର। ନା ନା ମୁଁ ଗଲେ ସେ ଘରେ ଘରେ ରହେ। ଆ ମର । ଏମତି ଦରକାର୍ ପଡ଼ିଲେ ଏ ନା ଏମିତି ଦରକାର ପଡ଼େ ଯଦି କୁଆଡ଼େ ଯାଏ ହଁ କି ବଜାର ଫଜାର ଯାଏ ନହେଲେ ନାହିଁ ମୋର ଟାଇମ୍ ଘରେ ରହେ ମୁ ବେଶି।
ଓ ହ।
ସେୟା ଆଉ, ଆଉ କଣ ଆପଣଙ୍କୁ କଣ ଭଲ ଲାଗେ କରିବା କୁ?
ହଁ ମତେ ସେ ବୁଲାବୁଲି ସବୁ ମତେ ଭଲ ଲାଗେ କରିବା ପାଇଁ। ପାଠ ପଢିବା ପାଇଁ ଭଲ ଲାଗେ ବୁଲାବୁଲି କରିବା ପାଇଁ ଭଲ ଲାଗେ ପଢେଇବା ପାଇଁ ଭଲ ଲାଗେ। ଗପ ଫବ ଲେଖିବା ପାଇଁ ଭଲ ଲାଗେ
ଓହ ରୋଷେଇ ସେ ଥିଲେ ରୋଷେଇ କରିବା ପାଇଁ ଭଲ ଲାଗେ। ହୁଁ।
ସବୁ ଭଲ ଲାଗେ।
ଆଚ୍ଛା। ଆଉ ଆପଣଙ୍କ ଘରେ କିଏ କିଏ ବାପାଙ୍କ ଘରେ କିଏ କିଏ ଅଛନ୍ତି?
ଅଛନ୍ତି ବୋଉ ଅଛନ୍ତି ଆଉ ଭାଇ ଭଉଣୀ ଅଛି।
ସାନ ଭଉଣୀ?
ହଁ ସାନ ଭଉଣୀ ମୁଁ ବଡ ମୁଁ ନାଇଁ ନାଇଁ ଛୋଟ ଛୋଟ ମୁ ବଡ ସେ ସାନ ଭଉଣୀ ପାଠ ପଢୁଛି ଭାଇ ବି ପଢୁଛି
ଆଛା ଆଛା ଆଉ ଶାଶୁଘରେ?
ଶଶୁ ଘ ଶାଶୁ ଅଛନ୍ତି ଶ୍ୱଶୁର ଅଛନ୍ତି ଯା ଦେଢଶୁର ଅଛନ୍ତି ତାଙ୍କର ଦିଟା ଛୁଆ ଅଛନ୍ତି
ହୁଁ ହୁଁ ହୁଁ
ଯା ଦେଢୁସୁର କଟକରେ ରହୁଛନ୍ତି ଶାଶୁ ଶଶୁର ଗାଁରେ ରହୁଛନ୍ତି
ଆପଣ ସାନ ମାନେ ବୋହୁ ନା
ହଁ ମୁଁ ସାନ ବୋହୁ
ଆଉ ଇଏ ନାହାନ୍ତି ତାଙ୍କ ଭଉଣୀ ନାହାଁନ୍ତି ମାନେ ନଣନ୍ଦ ନାହାନ୍ତି କେହି?
ନଣଦ ହଁ ଦିଟା ନଣନ୍ଦ ଅଛନ୍ତି ସେ ବାହା ହେଇଗଲେଣି ନଣନ୍ଦ ମାନେ ଅଛନ୍ତି ନା
ହୁଁ ହୁଁ ହୁଁ ଆଚ୍ଛା ଆଉ ଆପଣଙ୍କୁ କଣ କୋଉ ପିଠା କରିବା କରନ୍ତି ଭଲ? କେମିତି କରନ୍ତି?
ଆଉ ବରା କରେ ମଣ୍ଡା ପିଠା କାକେରା ପିଠା କରେ ଯେ ଏକୁଟିଆ କେତେବେଳେ କରେନି ମିଶିକି ଆମେ କରୁ ଶାଶ ଶାଶୁ ଯା କି ମା ଘରେ ବୋଉର ମୋର ମିଶିକି କରୁ ଏକୁଟିଆ କେତେବେଳେ ମୁଁ କରିନି ଭୁବନେଶ୍ଵରରେ ପର୍ବ ପାଣିରେ ଗଲେ ଗାଁକୁ
ହୁଁ ମଣ୍ଡାପିଠା ହଉ ଏ ମାଣବସା କୁ ପ୍ରାୟ ପିଠା ହୁଏ। ମାଙ୍କ ପାଇଁ ଶବୁ ତ ଆମ ଶାଶୁ କରନ୍ତି ତାଙ୍କ ହାତରେ ଟିକେ ମିଶିଯିବ ଆମେ ଆଉ। ହଁ, ହଁ ସେ ମାଣବସାକୁ ସେ ଯା ବି ଯାଆନ୍ତି।
ହଁ ଯା ବିି ଯାଆନ୍ତି।
ହୁଁ।
ସ ପରିବାର ଏକାଠି ହଉ ଦୀପାବଳି କି ଏକାଠି ହଉ ମାଣଓସା କୁ ଏକାଠି ହଉ।
ହୁଁ, ହୁଁ ଏଇ ରଜକୁ ବୋଧେ ବାପ ଘରକୁ ଯାଆନ୍ତି।
ହ। ରଜ କୁ ବାପ ଘରକୁ ହଁ ଯାଏ କେତେବେଳେ ଶାଶୁ ଘରକୁ ଯାଏ ସେମିତି ଠିକ ନାହିଁ। ଯେତେବେଳେ ଯଉଟା ପଇଲା ଆଉ।
ଅ ହଁ, ହଁ, ହଁ। ବୁଲିକି ବାପ ଘର କଣ ଶାଶୁ ଘର କଣ। ହଁ, ହଁ ତାପରେ ସେଇ ତ ଅଲଗା ଅଲଗା ଗାଁ ଗୋଟେ ଜାଗା ଆଉ।
ହଁ ଗୋଟେ ଜିଲା ଆଉ।
ହୁଁ। ଅଲଗା ଅଲଗା ଜିଲ୍ଲା ହେଇଥିଲେ ହଁ ବୁଲିବା ପାଇଁ ଟିକେ ଭଲ ଲାଗିବ। ମନ୍ଦିର ଅଛି ଏଇ ଜିଲ୍ଲା ରେ ମନ୍ଦିର ଅଛି ଆଉ ଗୋଟେ ଜିଲ୍ଲାରେ ମନ୍ଦିର ଏକା ସବୁ ସମାନ ତ ଆଉ।
ସବୁ ସମା
ହଁ, ହଁ।
ତା ପାଖାପାଖି ବି ଘର।
ହଁ, ହଁ ଆଛା।
ପନ୍ଦର କୋଡ଼ିଏ କିଲୋମିଟର ଭିତରେ।
ହଁ, ହଁ। ବାହାଘର ପୂର୍ବରୁ ଆସିକି ରହୁଛନ୍ତି ବୋଧେ ଆପଣଙ୍କ ସ୍ୱାମୀ ଭୁବନେଶ୍
ହଁ, ହଁ ବାହାଘର ଦି ବର୍ଷ ପରେ ମୁଁ ଆସିଲି ଭୁଵନେଶ୍ୱର।
ଓହୋ ଆଚ୍ଛା, ଆଛା ହୁଁ, ହୁଁ ତାଙ୍କର ଦୋକାନ ବହୁତ ଆଗରୁ ଅଛି।
ଦୋକାନ ବହୁତୁ ଆଗରୁ ହେଇଗଲାଣି ପନ୍ଦର କୋଡିଏ ବର୍ଷ ହେଇଗଲାଣି।
ଓହୋ ଏଇ ମୋବାଇଲ ଦୋକାନ ନା।
ହଁ ମୋବାଇଲ୍ ଦୋକାନ।
ହୁଁ, ହୁଁ। ଆଚ୍ଛା। ଆଉ ପୁଅ ଆସିଲେ ଏବେ ଖାଇବ ପିଇବ ତାପରେ ପଢ଼ାପଢ଼ି ଆଉ। ତାକୁ ରୋଷେଇ ସବୁ ହବ। ହୁଁ, ହୁଁ, ହୁଁ। ହଁ ହେଇ ଛୁଆଙ୍କ ପାଣି ତ ସବୁ ଆଉ।
ହଉ ତାହେଲେ ରହିଲି ହଁ ପଛରେ କଥା ହବା।
ହଁ, ହଁ, ହଁ ଠିକ୍